ହ୍ୟାଲୋ।
ହ୍ୟାଲୋ। ହଁ। ଶୁଭୁନି କି।
ନୋଇସେ ନୋଇସେ ଶୁଭୁଛି କଟିଯିବ
ହ୍ୟାଲୋ।
ହୁଁ ହ୍ୟାଲୋ। ହଁ ଆ
ହୁଁ ଇୟର ବୋର୍ଡ ଲଗେଇଥିଲେ ନାଇଁ ବା ବସିଛି। ବ୍ରସ୍ ବି କରିନି ମୁଁ।
ଓଡ ଓଡ
କଣ ଭଲ ହେଲୁ ନା ନାଇଁ ତୁ
ହଁ ସେ ଠିକ୍ ଠାକ୍
ଆଣ୍ଟି
ଏ ସବୁ ବଇଚନ୍ତି ଏଠି ବାବା ମାମା ସବୁ ବଇଚନ୍ତି।
ହୁଁ।
କଣ କିରିଲାଣି ନା ନାଇ?
ଯ ମୁଁ ତ ବ୍ରସ଼୍ କରିନି।
ମୁଁ କେତେବେଳେ ଉଠିଲୁ?
ଉଠିଲି କେତେବେଳେ, ଆଠଟା ବୟାଳିଶ ତୟାଳିଶ।
ଓ ହୋ।
ହୁଁ
ଯାଇନୁ କି ଜିମ୍?
କୁଆଡୁ ତ ଇଭିନିଙ୍ଗ ରେ ଯାଉଚି।
ଓ ହୋ ହୋ। କେତେ ଟାଇମ୍?
ଦିଇ ଘଣ୍ଟା ଆଉ। ମିନିମମ୍, ମାନେ ଆମର ସେମତି କିଛି ନାହିଁ, ପୁରା ୱାର୍କ ଆଉଟ୍ ସରିଲେ ହିଁ ବାହାରିବୁ ନଲେ ନାଇଁ।
ହୁଁ ହୁଁ ତୁ କଣ କାଡ ବନେଇଚୁ କି? ଜିମ୍ କାର୍ଡ।
ହେଉତା କଣ କେନ୍ତୁ ତ
ମାନେ ସେଇଟା ଗୋଟେ ନାଁ ଏଠି ନାହିଁ କେଏ ଜାଣେ ମୁଁ ତ ଜାଣିନି।
ନା ଏଠି କିଛି ନାହିଁ ଏମତି। କୁଆଡେ ଦେଖିଲୁ ଜିମ କାର୍ଡ କଥା କହିଲଣି ମୁଁ କୁଆଡେ ଏଇଟା କୋଉ ଟେକ୍ନୋଲୋଜି ଦୁନିଆରେ କହିଲୁ। ତଦ
ଆରେ ମାନେ ଦଉନାହାନ୍ତି କି ଯୋ ମାସେ ପାଇଁ? ଫିସ୍ ବାନ୍ଧୁ ନାହାନ୍ତି। କି?
ହୁଁ ହୁଁ। ହୁଁ ହୁଁ ହଉତୁ ଭଲ। ମୁ ଜାଣିନି ଆମକୁ ତ ହାତରେ ଦଉଚୁ। ଶୁ ଆଉ କଣ? ହଁ ମୁଁ ତ ହାତରେ ଦଉଚୁ ଆଉ କଣ?
ହଁ ସେ ହାତରେ ଦେବେ। ଆରେ ପଇସା ଦେବେନି କି ହାତରେ ଗୋଟେ?
ଆଉ?
ହଁ ସେମିତି ଆଉ ମାସେ ପାଇଁ ଏମତି ଦି ମାସ ପାଇଁ ପଇସା ଦଉନାହାନ୍ତି କି ସେଇଟା ହିଁ କହୁଥିଲି ଆଉ।
କ ଫ କିଛି ନାହିଁ କଣ ଆମ ଟ୍ରେନର କଣ ଆମକୁ ଚିହ୍ନନହି ନା କଣ କି
କଥା ଆଉ କଣ ନାଇକ କି
ଆମେ ଯୋଉଠୁ ଯାଉଛୁ ଏତେ ଗହଳି ନାହିଁ ସେଇଠି ଆଉ
ଓହୋ ତୁ କୋଉଠିକୁ ଯାଉଛୁ କି
ଏପଡ ଏ ପିଓନ କଡ଼
ଉୁଁ ହୁଁ। ପିଅନ ପୋଡା ବଲେ।
ନଦ କଣ୍ଡାର ଲ ଏଟ।
ହଁ।
ମାଟି କୁଣ୍ଡାରୁ ଲେଫ୍ଟ ମ।
ହଁ ହଁ।
ହୁଁ।
ଆସିଲା କିି ଆସ ନା।
ନ ଆସନ। ସେ ତ। ବଡ଼ା ରଛି।
କେବେ ଅଛି କି ବାହାଘର।
ଯବରା।
ହୁଁ ହୁଁ।
ହୁଁ ପୁର।
ଆଉ ସବୁ ସରୋଇକି ଆସିବନକି ଭଜି ଫଜି।
ହଁ ସବୁ ଜଡେ ଆାଡେ ସବୁ। ମୁୁଆ ଆ ଦୁବାନ ଖାଇ।
ହୁଁ।
ହଁ ଓକ ଲନ୍ତି ବୋଲିଛନ୍ତି।
ହଁ ଭଲ ଇଏ ଖୁସି କାଲ ଠୁ ସ୍କୁଲ ଗଲା ଆଉ। ଘରେ ଅଛି।
ହଉ। ବି ଯାଉଥିବ ଡ୍ୟୁଟି ଅଙ୍କଲ ବି ଡ୍ୟୁଟି ଯାଉଥିବେ।
ଏବେ ଯିବି ଆଉ ଟିକେ ପରେ ଆଉ।
ଓ ହୋ ହୋ ହୋ।
ଇୟର ବୋଡ ଲଗେଇଲେ ଶୁଭୁନି କି?
ନାଲୋ ଇୟର ବଡ଼ ଲଗେଇଲେ
ଅହଂ
ଆଉ ଗୋଟେ ଜାଗାରେ ସାଇଲେଣ୍ଟ ଯଉ ଜାଗାରେ କଲେ କିଛି ସାଉଁଟ ଗଲେ ଠିକ ହୋଉଛି। ଟକେ ତ ପବନ ହେଲେ ତ କଟିଯାଉଛି ଆଉ କଣ ପବନ ସାଉଣ୍ଡ ହେଲେ
ହଁ ହୁଁ ହୁଁ।
ସେମିତି ହଉଛି। ଆଉ ଟୁଲୁ ଭାଇନା କଣ କରୁଥିଲେ।
ନାଇଁ।
କଣ ଡ଼ରିଗଲୁ?
ନାଇଁରେ ଏଲଦି ନହିଁ।
ଆଉ।
ହୁଁ କିଛି ନହିଁ।
ହୁଁ ହୁଁ ସୁଜୁନି କିଛି ।
କେଏ ଜାଣେ ତାକୁ ଯଣା।
କଣ ଜାଣୁଚୁ ଆଉ କ।
ତୁ କଥା ହେଇଥିଲୁ କି?
କୁଆଡେ କଥା ହେଇ ଯିବି ନମ୍ବର ତ ନାଇଁନ। ଡ୍ୟାନ୍ସ ଏ ମେସେଜ କରଥାଉଛି।
ଆଁ।
ଯାହା ଇନଷ୍ଟାରେ ଟିକେ ମେସେଜ କରିଥାଉଚି।
ଓ ହୋ।
ସେ ଗୋଟେ ମଗେଇ ଦେଇଛି ସେଇଟା କହିଲା ଶ ତିରିଶ ରେ ଆସିବ କହିଲା।
ଓଁ ହୁଁ।
ହୁଁ ପରା।
କି ତୁ ମଗେଇଛୁ।
ହଁ।
ହୁଁ ହୁଁ।
ହର ଦିନ ଇ ମାଇ ସୁଝନା ପଡେଙ୍ଗା। ହଁ ମହିନେ।
ହର ମହିନେ।
ଇ ଏମ ଆଇ ଶୁଝନା ପଡେଙ୍ଗା। ଛଅ ମାସ କି ମାସ କହୁଛି। କେଜାଣି ଆଠଶ ଚାଳିଶ କି କେତେ ପଡିଛି। ହୁଁ।
କୋଉଟା ସେଇଟା ଯୋଉ ହଷ୍ଟେଲ ବାଲା ର।
କଉଟା।
ହଷ୍ଟେଲରେ ଯୋଉ ହେଇଥିଲା ଗାଡି କଥା। ସେଇଟା କଣ ହେଲା। ହ୍ୟାଲୋ। ହଁ। ହ୍ୟାଲୋ।